ହ୍ୟାଲୋ।
ହ୍ୟାଲୋ ହଁ ଭାଇ ନମସ୍କାର।
ହଁ ନମସ୍କାର ଭଲ ଅଛନ୍ତି?
ହଁ ହଁ ମୁଁ ଭଲ ଅଛି। ଆଉ ତୁମେ ଭଲ ଅଛ? ହୁଁ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆଉ କୋଉଠି ଘରେ ଏକା ଅଛନ୍ତି?
ହଁ ହଁ ମୁଁ ଘରେ ଅଛି।
ଆଚ୍ଛା ଆଚ୍ଛା।
ଆଉ ଆପଣ? ହୁଁ ହୁଁ ଅଫିସ୍ ଆଜି ଛୁଟି ନା କଣ?
ହଁ ଆଜି ତ ଛୁଟି।
ଅହ ଆଉ କ କରୁଥିଲେ?
ହଁ ନାଇଁ ଅଛି ବସିଛି ଘରେ ଏକା ବସିଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଉ ଖିଆ ପିଆ ସରିଲାଣି?
ହଁ ହଁ ସରିଲାଣି ସବୁ।
ହଁ ହଁ ହଁ।
ଆଉ ଏଇ ଉଁ ସେପଟେ ଯା ଯିବେ କହୁଥିଲେ ମନ୍ଦିର ଆଡେ ଗଲେନି କି?
ଅଁ ନାଇଁ ଯାଇନି ଯିବି ଆଉ ଟିକେ ଅସିକି ଆମର ଜଣେ ସାଙ୍ଗ ଜଣେ ଆସି ଆସିବାର ଅଛି ତ? ତାଙ୍କେ ଆସିଲେ ଏ ଗଲାବେଳକୁ ହେଇଯିବ ଏଗାର ବାରଟା ହେଇଯିବ।
ଏଇ ସେ ରଥଯାତ୍ରାରେ ସବୁ ସାଙ୍ଗମାନେ ଆସିବେ କହୁଥିଲେ।
ହଁ ହଁ ନିଶ୍ଚୟ ନିଶ୍ଚୟ ହଁ ଆମର ସେପଟେ ସେ ସେପଟେ ପୁରୀରେ ଆକ ଆମର ସାଙ୍ଗ ଦିଟା ଅଛନ୍ତି।
ଅହୋ।
ତାଙ୍କର ସେଠି ରହୁଛନ୍ତି।
ହଁ ହଁ।
ସେ ଛୋଟ ପିଲାଙ୍କ ପାଖେ ପାଖେ ରହୁଛନ୍ତି ତାଙ୍କୁ ଦେଖା ଦେଖି କରୁଛନ୍ତି।
ଅହୋ
ତାଙ୍କେ ବି କହୁଥିଲେ ଆସ ଆଉ ଯିବା ବୁଲି ଯିବା କହୁଥିଲେ।
ଅ ପୁରୀକୁ ଯିବେ ତାହେଲେ ନା ହଉ ବଢିଆ ଆଉ।
ଦେଖିଆ ଆଉ ବର୍ଷକୁ ଥରେ ତ ଆସିଛି ଆଉ ଟିକେ ଯିବା ବୁଲିଯିବା।
ହଁ ହଁ ଯିବା କଥା।
ହଁ ଆଉ ଆପଣ ଯିବେନି?
ନାଇଁ ମୁଁ ତ ଏଥର ଯାଇପାରିବିନି ଦେଖିବା ଛୁଟି ଯଦି ଅଧିକ ମିଳିବ ତାହେଲେ ଯିବି ନହେଲେ ନାଇଁ ଘରେ ରହିବି। ଏଠି ବି ତ ହଉଛି ଆମର ଏଠି ଦେଖିଦେବି ହୁଁ।
ଏବେ ତ ପ୍ରାୟ ସବୁଆଡେ ହଉଚି।
ହୁଁ।
ହଉଛି ଯେ ସେଇଠୁର ଟିକେ ଅଲଗା ଏକା।
ହଁ ସେଠି ତ ଅଧିକ ଭିଡ ବି ହୁଏ। ଆଉ ବହୁତ ଭଲରେ ମଧ୍ୟ ହୁଏ ସେଠାରେ ଆଉ ହୁଁ।
କଣ କରିଆ ସେତିକି ଗହଳି ହଉଛନ୍ତି ସେତିକି ବି ସେଇଠି ଇଏ ସବୁ ସବୁ ବିଶୃଙ୍ଖଳା ବି ହଉଛି କାର କଣ ହଉଛି କେତେବେଳେ କିଏ କଣ ହଉଛି। ଆଉର ଏତେ ଗହଳି ନା, ହଁ ଦଳା ଚକଟା ତ ନିଜେ ଏକା ସତର୍କର ସହିତ ଯିବାକୁ ପଡିବ ଆଉ ସତର୍କତା ରହିବାକୁ ପଡିବ।
ହୁଁ।
ଯେନ୍ତି ଅସୁବିଧା କିଛି ହବନି।
ହୁଁ। ଏଟା ଗୋଟେ ଓଡିଶାର ବଡପର୍ବ, ମାନେ ପୁରା ବିଶ୍ୱରେ ପ୍ରସିଦ୍ଧ ଏଇଟା। ହଁ।
ପ୍ରସିଦ୍ଧ ଯାତ୍ରା ପରା, ସବୁ ଆଡୁ ଲୋକ ଆସୁଛନ୍ତି ଦେଶ ବିଦେଶରୁ।
ହୁଁ।
ଆଉ ଆମେ ଯଦି ପାଖରେ ଥାଇକି ନ ଗଲେ ଆଉ କଣ ଭଲ ଲାଗିବ କି।
ହଁ ହଁ, ସତ କଥା।
କାମ ଥିଲେ ବି ଟିକେ ଯିବାକୁ ପଡିବ, ସମୟ କାଢିବେ?
ହଁ।
କାହିଁକି ନା ବର୍ଷକୁ ଥରେ ହଉଛି ଆଉ ତ ପାଇ ହବନି, ଆଉ ସେ ବର୍ଷଟେ ଜଗିଲା ବେଳକୁ ସେ କଣ ହେଇଥିବ କଣ ନାହିଁ ଆମେ ବି ଥିବା କି ନଥିବା।
ହୁଁ।
ବଞ୍ଚିଥିବା ଯାଏଁ ଯିବା କଥା, ଥିବା କଥା ଠାକୁରଙ୍କୁ ଦର୍ଶନ କରିବା କଥା।
ହଁ ହଁ ଠିକ୍ କଥା।
ହଁ ଏଇଟା ତ ବଡ କଥା ଆଉ।
ଏଇ ଆଷାଢ ମାସରେ ହିଁ ହବ ନା ଏଇଟା। ଏଥର
ହଁ। ଏଇଟା
ହଁ ସେଇ ଆଷାଢ ମାସ ତ ଶୁକ୍ଳ ପକ୍ଷରେ ହେଇଥାଏ ଆଉ ଦ୍ଵିତୀୟ ତିଥିରେ। ହଁ। ଆଉ ସେ ଏଠି ତ ଆମର ଗୋ ଗୋଟେହିଁ ରଥ ଯାଉଛି, ଆମ ଜାଗାରେ ଏଠି। ଆଉ ସେଠି ପୁରୀରେ ତ ତୁମେ ଦେଖିବ ଆଉ ତିନିଟା ର
ହଁ, ସେଠି ତିନିଟା ରଥ ସବୁ ଯିବ। ତାପରେ ଗଲେ ସବୁ ବାହୁଡା ଫାହୁଡା ସରେଇ ଆଗେ ଆସିବା କଥା ଆଉ।
ହଁ ସବୁ ସରେଇକି ଦେ
ହଁ ତା ପରେ ସେ ପାଖପାଖି ଆମର ସାଙ୍ଗମାନେ ରହୁଛନ୍ତି ତ, ରହିବା ପିଇବା କି କିଛି ଅସୁବିଧା ହବନି। ଏତିକି ଯିବା ସେମାନେ ବି ଡାକୁଛନ୍ତି ଆସ ବୋଲି, ଯିବା କଥା ଆଉ।
ହଁ ଦେଖିକି ଆସନ୍ତୁ ଭଲରେ ଆଉ। ସେଠି ତ ପୁରା ଜଗନ୍ନାଥ ବଳଭଦ୍ର
ହଁ ସୁଭଦ୍ରା, ସବୁ ତିନି ତିନି ଭାଇ ଭଉଣୀ ସବୁ ହଁ, ଭଲ ଲାଗିବ।
ସେଠି ବି ସେମତି, ପୁରୀରେ ତ ପୁରା ଗୁଣ୍ଡିଚା ମନ୍ଦିରକୁ ପୁରା ଯାଉଛନ୍ତି ନା ମନ୍ଦିରରୁ ବାହାରିକି। ହଁ। ହୁଁ, ସବୁ ଲୋକ ଯାଆନ୍ତି ଆଉ, ଦେଖିବା ପାଇଁ। ସବୁ ସବୁ ଜାତିର ସବୁ ଧର୍ମର ସବୁ ଯାଉଛନ୍ତି। ହଁ, ଆଉ
ହୁଁ।
ଆଉ ଆମର ବାଲିଯାତ୍ରାକୁ କେବେ ଯାଇଛନ୍ତି?
ହଁ ହଁ, ବାଲିଯାତ୍ରା ଯାଇଛି। ହଁ। ବାଲିଯାତ୍ରା ଯାଇଛି। ସବୁ ମୁଁ ସେଇ ଜାଗାରେ ରହୁଥିଲି ତ ଏଇଠି ଯିବାର, ଦୁଇ ବର୍ଷ ହେଲା ଯାଇନି। କିନ୍ତୁ ତା ପୂର୍ବରୁ ସବୁ ବର୍ଷ ଯାଇଥାଏ ମୁଁ ସେଠି ଦେଖିବା ପାଇଁ।
ଆଚ୍ଛା ଆଚ୍ଛା ହଁ ଆମର ରଥ ରଥ ଯାତ୍ରା ଯେମିତି ହଉଛି ଆମ ବାଲିଯାତ୍ରା ବି ସେମତି ପୁରା।
ହଁ ଗହଳି ସେଇଠି। ଏଇ ରଥ ଯାତ୍ରାରେ ଯୋଉ ଆମର ତିନିଟା ରଥ ହୁଏ ସମସ୍ତଙ୍କର ନାଁ ମଧ୍ୟ ଅଲଗା ଅଲଗା ନା? ଯୋଉ ଜଗନ୍ନାଥଙ୍କର ଅଲଗା ବଳଭଦ୍ରଙ୍କର ଅଲଗା ସୁଭଦ୍ରାଙ୍କର ବି ଅଲଗା ନା? ଓହୋ। ଏ ଯୋଉ ନନ୍ଦିଘୋଷ ରଥ ବୋଧେ ଜଗନ୍ନାଥଙ୍କର?
ହଁ ସେଇଟା ଜ ନନ୍ଦିଘୋସଟା ଜଗନ୍ନାଥଙ୍କର।
ଆଉ ବଳଭଦ୍ରଙ୍କର ବୋଧେ ତାଳ ଧ୍ୱଜ?
ଆଜ୍ଞା ହଁ।
ଓହୋ ଆଉ ଦର୍ପ ଦଳନ ବୋଧେ ସୁଭଦ୍ରାଙ୍କର ନାଇଁକି? ହୁଁ ହୁଁ। ସେଇଠି ରଥ ଯୋଉ ଅଲଗା ଅଲଗା ର ଥରେ ଅଲଗା ଅଲଗା ଚକ ମଧ୍ୟ ଥାଏ ବୋଧେ?
ହଁ ସବୁ ସବୁ
ହଁ ଜଗନ୍ନାଥଙ୍କର ଯୋଉ ନ ନନ୍ଦିଘଷ ରଥ ସେଠି ଷୋହଳଟି ଚକ ମଧ୍ୟ ଥାଏ।
ଆଜ୍ଞା।
ହଁ ଆଉ ତଳ ତାଳ ଧ୍ୱଜରେ ତ ଚଉଦ ଟା ଥାଏ। ପଢିଥିଲି ଯାହା ଆଉ। ଆଉ ଦର୍ପ ଦୋଳନ ରେ ବାରଟା ଚକ ଥାଏ।
ଆଜ୍ଞା ଆଜ୍ଞା।
ହୁଁ ସବୁ ର ଥରେ ମାନେ କଲ ଯୋଉ ରଙ୍ଗ ମଧ୍ୟ ଅଲଗା ଅଲଗା ଥାଏ। ନା? ହଁ ହଁ ଗୋଟେ ସବୁଜ ରଙ୍ଗର ଥାଏ ବୋଧେ। ଆଉ ଗୋ ଗୋଟେ କଣ ଅ ନାଲି ରଙ୍ଗର ବୋଧେ ଥାଏ। ନାଇଁ କି? ସାରଥି ମଧ୍ୟ ଅଲଗା ଅଲଗା ଥାଆନ୍ତି ଆଉ। ହୁଁ
ନାଇଁ ସବୁ ସବୁ ଅଲଗା ଅଲଗା ରହୁଛନ୍ତି।
ହୁଁ ହୁଁ।
ଦେଖିବା ଟିକେ ଏଥର ଗଲେ ଟିକେ ଟାଣିବାକୁହିଲେ ଟିକେ ମିଶିବା ଆଉ।
ହଁ ଏତେ ଗହଳି ଥାଏ ସେଇ ଦୌଡି ଟିକେ ଛୁଇଁଲେ ତ ପୁଣ୍ୟ ହେଇଯାଏ ବୋଲି କୁହନ୍ତି ଲୋକମାନେ। ହୁଁ
ଏତିକିତ ଛୁଇଁବାକୁ ଲୋକମାନଙ୍କୁ ମାନେ ବହୁତ କଷ୍ଟ ହଉଚି ସେଇଠି।
ହୁଁ ହଁ ସେଠି ସବୁ ସେଠି ମଧ୍ୟ ଆମର ଯେମିତି ଏଇଠି ଆଉ ଓଡିଶୀ ନୃତ୍ୟ କରିକି ବହୁତ ପ୍ରକାର ନୃତ୍ୟ କରିକି ମାନେ ନାଚି ନାଚି ଯାଆନ୍ତି ସେ ଏଠି ମଧ୍ୟ ସେମିତି ହେଇଥାଏ ନା ହୁଁ। ହଁ ସେଠି ପୁରା ପହଣ୍ଡି ବିଜେ ହେଇଥାଏ ଢଲ ଘଣ୍ଟି ସବୁ ବଜେଇକି ଯାଆନ୍ତି ଆଉ।
ଆଜ୍ଞା
ହୁଁ ଆଉ ସେଠି ଯୋଉ ଆମର ପୁରୀର ଯୋଉ ଗ ପତି ଅଛନ୍ତି ମହାରାଜା ଅଛନ୍ତି ସିଏ ବୋଧେ ସେଇଠି ଝାଡୁ କରିକି ଝାଡୁରେ ସଫା କରନ୍ତି ବୋଧେ ରଥ ନା ହୁଁ-ହୁଁ। ହୁଁ-ହୁଁ ଆମର ଏଠି ବୋଧେ ଜିଲ୍ଲାପାଳ ବଧେ ସଫା କରନ୍ତି ଆଉ।
ହଁ ଆମର ଜିଲ୍ଲା ଗୁଡାକର ସେ ଜିଲ୍ଲା ଜିଲ୍ଲାପାଳ ଯିଏ ଅଛନ୍ତି ତାଙ୍କେ କରୁଛନ୍ତି।
ହୁଁ-ହୁଁ।
ତ ଆମର ସେ ଗଜପତି ଅଛନ୍ତି ତାଙ୍କେ ଇଏ କରୁଛନ୍ତି ଆଉ।
ହୁଁ-ହୁଁ ସେ ଯୋଉ ଯାଆନ୍ତି ଗୁଣ୍ଡିଚା ମନ୍ଦିର ସେଇଠି କେତେ ଦିନ ରୁହନ୍ତି?
ସେଇଠି ଆମର ରହିବ ସାତ ଦିନ।
ହଁ ସାତ ଦିନ ପୁରା ବିଶ୍ରାମ କରନ୍ତି।
ଆଜ୍ଞା-ଆଜ୍ଞା।
ହୁଁ-ହୁଁ ସେଠି ମଧ୍ୟ ଦର୍ଶନ କରିବା
ହଁ-ହଁ ସେଇଠି ଦର୍ଶନ ହଉଚି ସେଇଠି ବି ଆମର ଯେତବେଳେ ସେଇଠି ରହିବେ ଠାକୁର ସେତେ ଦିନ ପର୍ଯ୍ୟନ୍ତ ଆମର ସେଇଠି ସବୁ ସାଂସ୍କୃତିକ କାର୍ଯ୍ୟ ବି ହଉଛି।
ହୁଁ-ହୁଁ ହ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଥାଏ ଆଉ ସନ୍ଧ୍ୟାରେ ହଉଥିବେ ଆଉ ହଁ ଭଲ। ତାହାଲେ ତ ସେଠି ମଧ୍ୟ ଭିଡ ହଉଥିବ ବାହୁଡା ସେ ଯୋଉ ଆମର ହଁ-ହଁ ଗୁଣ୍ଡିଚା ମନ୍ଦିର
ପର୍ଯ୍ୟନ୍ତ ତ ସେଠି ଭିଡ଼-ଭିଡ଼ ଲାଗି ରହିବ ଆଉ ସେଟା ସରିଲା ଏକା ଭିଡ ଟିକେ-ଟିକେ-ଟିକେ
ହଁ-ହଁ ସେ ଯୋଉ ବାହୁଡା ହୁଏ ସେଇଟା ସାତ ଦିନ ପରେ ଯୋଉ ମନ୍ଦିରକୁ ଆସନ୍ତି ସେଇଟାକୁ ହିଁ ବାହୁଡା କୁହନ୍ତି ନା? ଓହୋ ସେଠି ମଧ୍ୟ ରଥ ଟାଣି-ଟାଣି ନେଇକି
ହଁ-ହଁ-ହଁ ଟାଣି ଜାଗା ଯାଆନ୍ତି।
ଓହୋ। ଆଉ ଯୋଉ ଆମର ସୁନାବେେଶ ହେଇଥାଏ ସେଇଟା କଣ ଯୋଉ ବାହୁଡା ପରେ ଯୋଉ ଅ ସୁନାବେଶ ହେଇଥାଏ
କୁଡା ଯ ଆମର ଯେତେବେଳେ ଆମର ସେପଟେ ଯିବ ଯ ଗୁଣ୍ଡି ଯାକ ଯିବ ସେପଟ ତାଠୁ ଇଏ କଲା ପରେ କି।
ହଁ। ଏଇ ଯୋଉ ବାହୁଡା ପରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ସୁନାର ବହୁତ୍ ପ୍ରକାରର ଅଳଙ୍କାରରେ ମାନେ ସଜା ଯାଏ ତାହାକୁ ହିଁ ବୋଧେ ସୁନାବେଶ କୁହାଯାଏ। ହୁଁ-ହୁଁ ହୁଁ-ହୁଁ ଏଇଟା ମଧ୍ୟ ଦେଖିବା ପାଇଁ ଲୋକ ଭିଡ ହୁଅନ୍ତି।
ହଁ ଏଇଟା ତ ଦେଖିବାକୁ ଲୋକ ଭିଡ।
ହଁ-ହଁ। ଭଲ ଆଉ।
ସବୁଆଡୁ ଲୋକ ଆସିଥିବେ ସବୁଆଡ ହାଁ ହଁ ସବୁ-ସବୁ
ହୁଁ-ହୁଁ। ସବୁ ଆମେରିକା, ଇଂଲଣ୍ଡ, ଋଷିଆ, ଅଷ୍ଟ୍ରେଲିଆର ମଧ୍ୟ ଏବେ ସେଠି ମଧ୍ୟ ରଥଯାତ୍ରା।
ଥିଲେ ପ୍ରାୟ ମାନେ ବାହାରୁ ହିଁ ବେଶୀ ଆସୁଛନ୍ତି ଦେଖିବାକୁ ଆମର ଯେତେବେଳେ ରଥଯାତ୍ରା ହଉଚି ସେତେବେଳେ ଆମର ବାହାରୁ ଏବେ ବେଶୀ ଆସୁଛନ୍ତି ଆଗ ଜାଣିନଥିଲେ ନା।
ହଁ।
ତ ଏବେ ସବୁଆଡେ ଟିକେ ପ୍ରସିଦ୍ଧ ହେଲା ଯେମତି ସବୁଆଡେ ଜାଣିଲେ ଏବେ
ହୁଁ ହୁଁ ଭଲ ସବୁଆଡୁ ତାହେଲେ ଆସୁଛନ୍ତି ବା।
ହଁ ବହୁତ ଭଲ ଲାଗିବ ବାହାର ଲୋକଙ୍କ ସହିତ ବି ମିଶିବାକୁ ହଉଛି।
ହଁ। ବାହାର ଦେଶରେ ମଧ୍ୟ ଏବେ ଯୋଉ ଓଡିଆ ମାନେ ରହୁଛନ୍ତି ସେଠି ବି ସେମାନେ ରଥଯାତ୍ରା ପାଳୁଛନ୍ତି ନା?
ହଁ ହଉଛି ହଉଛି।
ହଁ।
ଏବେ ଆପଣ କଣ କି ଆମର ହଁ।
ଗତ ବର୍ଷ ଯାଇଥିଲି ସେଇ କର୍ଣ୍ଣାଟକ ଯାଇଥିଲି। ସେଇ ବାଙ୍ଗାଲୋର ଯାଇ ଥିଲି ସେଠି ବି ଯେ ଗୋଟେ ଓଡିଆ ମାନେ ଜାଗାଟେ ଅଛି ଯୋଉ ଜାଗା ଅଛି ସେଠି ଖାଲି ଓଡିଆ ଲୋକ ରୁହନ୍ତି।
ହଁ ଏବେ ତ ପ୍ରାୟ ଆମର ଯେତିକି ବାହା ଆମର ହଁ ପ୍ରାୟ ଓଡିଆ ଲୋକ ବି ବେଶୀ ଅଛନ୍ତି।
ହୁଁ ହୁଁ।
ତାପରେ ସେଇଠି ବି ଏବେ ଆସ୍ତେ ଆସ୍ତେ ସେମାନେ ବି ପାଳନ କରୁଛନ୍ତି।
ହୁଁ ହୁଁ।
ତାପରେ କଣ କି ଓଡିଆ ଲୋକ ରହିଲେ ବୋଲି ତ ସେମିତି ହବ ଆଉ?
ହଁ।
ହଁ।
ବଢିଆ ଆଉ
ହଁ ହଁ ହଁ ହଉ ଆପଣଙ୍କର ବି ସମୟ ହେଲେ ଦେଖନ୍ତୁ ଆସନ୍ତୁ ଯିବା।
ହଁ ହଁ ମୁଁ ବି ଦେଖିବି ଯଦି ଛୁଟି ମିଳିବ ଦୁଇ ତିନି ଦିନ ତ ଯିବୁ ଆଉ ହଉ ଭାଇ ହଉ ରଖୁଛି ତାହେଲେ ନମସ୍କାର।
ଆଜ୍ଞା ନମସ୍କାର।